ହ୍ୟାଲୋ।
ହଁ।
କୋଉଟି କିରେ?
ଏଇ ଆଇଥିଲି ବାହାରୁକୁ ଟିକେ ଆଉ।
ବାହାରକୁ ମାନେ, କୁଆଡେ?
ସେ ଆଇଥିଲିକେ ଜଗନ୍ନାଥଠାକୁରଙ୍କ ମୂର୍ତ୍ତି କିଣିବାକୁ ଟିକେ ଆଇଥିଲେ ଦୋକାନ।
ଓହୋ ଆସୁନୁ ଟ୍ରେନ୍ ନାଇନ ଆଡେ ଟିକେ ବୁଲିବାକୁ ଯିବା।
ହଉ ଯାଉଛି ଆଉ, ଆଉ ମୂର୍ତ୍ତି କିଣିବା ଆସ ଆଇଥିଲି। ହଉ ଆମର ଯେଉଁ ରଥଯାତ୍ରା ଆଇଲାନି। ସଜା ଆଜି ହବ, ସେ ଯୋଉ ମୂର୍ତ୍ତି କିଣିବାକୁ ଆଣି ଆଇଥିଲି ଆଉ।
ରଥଯାତ୍ରା ଆଇଲାଣି, ରଥଯାତ୍ରା ପାଇଁ ହଁ । ମୋ ଦେଇ ଘର ବି ସେଠି ସବୁ ଏନା କାମ ଷ୍ଟାର୍ଟ ହେଇଯାଇ ଥିବ ରଥଯାତ୍ରା ପାଇଁ ରଥ ତିଆରିରେ। ମୂର୍ତ୍ତି ଫୂର୍ତ୍ତି ପାଇଁ ଆଉ ସବୁ ଜିନିଷ ଯା, ସବୁ ଜିନିଷ କିଣା ହବ।
ଓହୋ ଆଉ ତମ ଗାଁ ରେ କଣ ହବ ରଥଯାତ୍ରା ବିଷୟରେ।
ହଁ ଗାଁରେ ହବ ତ ଗାଁରେ, ଆଉ ରଥଯାତ୍ରା ଆଉ କେତେ ଦିନ ଅଛି କି? ଯୋଉ ଷୋହଳ ତାରିଖ ଷୋହଳ ତାରିଖ, ହେଲା ଆଜି କେତେ ତାରିଖ ପଚିଶି।
ହୁଁ।
ପଚିଶ ହେଲେ ଆଉ କୋଡିଏଟା ଦିନି।
ହୁଁ।
ଆଉ କୋଡ଼ିଏଟା ଦିନ ରହିଲା ଆଉ। କୋଡିଏ ଟଙ୍କା ଦଶ ଦିନ ଖଣ୍ଡେ ଥିବ କାମ ଷ୍ଟାର୍ଟ ହେଇଯିବ ଗାଁରେ ବୋଧେ ଆଉ।
ଓହୋ, ଆଉ ତୁ ଏନା କୁଆଡେ ଯାଇଛୁ କି।
ହଁ ମୁଁ ମାନେ ଆଜି ଟିକେ ରେଲ ଆଡେ ଟିକେ ବୁଲିବାକୁ ଆଇଛି ଆଉ।
ଓହୋ ମୁଁ ଆଇଥିଲି ଏଇନା ଜଗନ୍ନାଥ ସାର ମୂର୍ତ୍ତି କିଣିବାକୁ, ଆଉ ଯୋଉ ମାଳ ଫାଳ ନେଇକି ଯିବି ସେ ସବୁ। ପୂଜା ଫୂଜି ହବ ପୁଣି, ଆଇଆାଉ କେତେ ଦିନ ଅଛି
ଆମ ଇଣ୍ଡିଆ ଗୋଟେ ଏମିତି ଦେଶ ଯୋଉ ଇଣ୍ଡିଆ ଗୋଟା ଏମିତିଆ ଦେଶ ଯୋଉଠି ସବୁ ପ୍ରକାର ପରପର୍ବାଣୀ ପାଳନ ହୁଏ। ଏମିତି ନହେଲେ କୋଉ ଦେଶରେ ଏମିତି ପରପର୍ବାଣୀ ପାଳନ ହୁଏ ନା।
ହମ୍ ଆଉ କଣ ତୋର କଣ ପ୍ଲାନ ଅଛି କି ରଥ ଯାତ୍ରା ପାଇଁ?
ପ୍ଲାନ ତ ଅଛି ମାନେ ପଇସା ଥିବା ଦରକାର ନା ଆଉ।
ଜମିନୀ ପୁରୀ ଗୋଟେ ହେଇଛି କୋଠି ସେଠିଜୀବି
ସେଇ ରଥଯାତ୍ରା ଟାଇମ୍ ରେ କେତେ ଲୋକ ହେବେ ପୁରୀରେ ଇସା ବାହାରେ
ଏଇ ପୁରୀ ପଳେଇ ଆ
ପୁରୀ ମନ୍ଦିର କେତେ ରହସ୍ୟ ଅଛି ସବୁ ଜାଣିଚୁ।
ବା
ହୁଁ ହୁଁ ପୁରୀ ମନ୍ଦିର ଛାଇ ନାଇଁ ଜାଣିଚୁ ତ
ଛାଇ ନାହିଁ
ନା
ହଁ ଭଲ
ଯୋଉ ପଟୁ ସୂର୍ଯ୍ୟ ଗଢନ୍ତୁ ପୁରୀ ମନ୍ଦିର ଛାଇ ନାଇଁ ତ
ଏମିତି କେମିତି ହବ ବେ
ସେଇଠି ବା ସାଇଣ୍ଟିସ୍ଟ ମାନେ ବି ସେଇଠି ଫେଲ୍ ହେଇଯାଉଛନ୍ତି ପୁରୀ ମନ୍ଦିରର ଏଇଭଳିଆ ଲଜିକୀ ଆଉ ପୁରୀ ମନ୍ଦିର ଦେଖୁ ପତାକା ଦେଖୁବୁ ସବୁବେଳେ ପବନର ବିପରୀତ ଦିଗରେ ଉଡୁଥିବ। ପବନ ଯୋଉଆଡେ ଉଡୁଥିବ ସେ ପବନ ଓଲଟା ଦିଗରେ ଉଡୁଥିବ।
ଏମିତି କେମିତି ବେ
ସବୁବେଳେ ତୁ ନିଜେ ବି ଦେଖିଦବୁ ୟୁଟ୍ୟୁବୁ ରେ ମାରିକି ଦେଖିଦବୁ ପୁରୀ ମନ୍ଦିର ସବୁ ରହସ୍ୟ ସେ ଦେଖେଇଦବ। କୁଡିଏ ପଚିଶ୍ ଟା ଖଣ୍ଡେ ରହସ୍ୟ ଆସିବ ଯୋଉ ଗୁରା ସାଇଣ୍ଟିସ୍ ମାନେ ଫେଲେବି କି ଏମିତି କେମିତି ହଉଚି।
ଓ
ଇଏ ଅଛି ଯୋଉ ଭଗବାନଙ୍କ ଅଛି ଜେଜେ ସେଇଟା ଅଛି ବୋଲି ସବୁ ମାନୁଛନ୍ତି କି ହଁ ଭଗବାନ ଅଛନ୍ତି ବୋଲି। ଏ ଭଳିଆ ସବୁ ରହସ୍ୟ ହଉଚି ବୋଲି
ଉଁ ହୁଁ ସାଇଣ୍ଟିସ୍ ମାନେ ତ ଏବେ ସବୁ ଫେଲ୍ ଉପରେ ଫେଲ୍ କରି ଚାଲିିଲେଣୀ।
ଉଁ ସାଇଣ୍ଟିସି ସବୁ କରିଦେବେ କିନ୍ତୁ ଏ ଜିନି ଷକୁ ପ୍ରମାଣ କରିପାରିବେନି ପୁରୀ ଜଗନ୍ନାଥ ମନ୍ଦିରର ଏଇ ଯୋଉ ରହସ୍ୟ ଗୁଡାକୁ।
ସେଇଆ ତ ସେଇଟା ପ୍ରମାଣ ହଉନି ସେଇ ଯୋଗୁ ତ ଠାକୁର ତ ସେଇ ଯୋଗୁ ଅଛନ୍ତି।
ଏଇଟା କେବେ ବି ପ୍ରମାଣ କରିପାରିବେନି?
ଓ ପୁରୀ ମନ୍ଦିର ପାଖରେ କଣ ଅଛି ଗୋଟେ ଦେଖିଚୁ ନା ଇଏ ଇଏ ମାତା ମଠ?
ହୁଁ।
ଦେଖିଛ ମୟୂର ଫୟୁର ସବୁ ଅଛନ୍ତି ସେଠିକି ଆମେ ଯାଇଥିଲୁ ବୁଲିବାକୁ ହେଲା। ସେଠି ସେଠି ହଉଥିଲେ ମୟୂର ଫୟୂର ବ ଵଗ ଫୋଗ ସବୁ ହେଇଥିଲେ ଦେଖିବୁ ମୂର୍ତ୍ତି ହେଇଛି କୃଷ୍ଣ ମୂର୍ତ୍ତି ସବୁ ତିଆରି ହୋଇଛି।
ହୁଁ।
ଜାଲ ଲାଗିଛି ହେଲା ଜାଲ ଲାଗିଛି ଗୋଟେ ବଡ ହଲ୍ ବାଗିଆ ହେଇଛି ମଝିରେ ଟେଖି ରଖିଦେବେ କଣ ଖିବୁ ଟିକେ ରଖିବେ ହେଲା ଫୋନ ଆଲାଓ ନାହିଁ ବୋଧେ ଫଟୋ ଉଠେଇ ପାରିବୁନୁ? ଯିବୁ ସେ ବୁଲିବୁ ଖାଲି ଦେଖିବୁ ଦେଖିବୁ ହଁ ମୂର୍ତ୍ତି ଗୁରା ହେଇଛି କହିବୁ ରି ଏଲ୍ ବୁଦ୍ଧଙ୍କ ମୂତ୍ତି ଗୋଟେ ହେଇଛି ବଡ଼ ଟେ ବିରାଟ ବଡ। ନା ମୂତି ହେଇଚି ହଁ ସେଇଆକୁ ଯାଇଥିଲୁ ଆମେ ମାହାଳିଆ ବୁଲିବାକୁ ଯାଇଥିଲୁ ହେଲା ବୋଲର ନେଇକି। ଟ୍ରାଭେଲ ର କରନି ଉ
କଣ ହେଲା?
ଗାଲୁଆଣ ଗାଲୁଆଣ ରାଲୁଆଣ ଯାଇଥିଲୁ ବୁଲିବାକୁ।
ଏବେ ଯିବା କୋଉଦିନ ଏଠିକି ଯୋଉ ଏ ଆମେ ଯିବା କି ଏଠି ଏଠିକି ଯୋଉଁ କଣ ମ ସେକେଣ୍ଡ କଣ ମ ଆମ ଏଇନି ବର୍ଚଣା ର୍ଫଚଣା କଣ ସେଇଟା? କେଦାରନାଥ ମିନି କେଦାରନାଥ।
ଚଣ୍ଡିଖୋଲରେ ହେଇଛି।
ମିନି କେଦାରନାଥ କୋଉଁଠି ଚଣ୍ଡିଖୋଲରେ ହେଇଛି? ମିନି କେଦାରନାଥ କୋଉଁଠି ଚଣ୍ଡିଖୋଲରେ ହେଇଛି?
ନା ନା ହେଇନି ବା।
ସେଇଟା କୋଉଁ ଜାଗାରେ ହେଇଚି ମ ମିନି କେଦାରନାଥ?
ମୁଁ ଜାଣିନି ତାହେଲେ ଠିକ ସେ।
ଉୁଁ ଉୁଁ ସେଇଠି ଫଟୋ ଉଠେଇବାକୁ ମାନେ ବଢ଼ିଆ ଜାଗାଟା ହେଇଛି ଫଟୋ ଉଠେଇବାକୁ।
ଆଉ ଆମର ତ ଇଣ୍ଡିଆନ କଲଚର ର ବିରଜା ଫିରଜା ମନ୍ଦିର ଅଛି ନା?
ହୁଁ ବିରଜା ଫିରଜା ଆମର ଯାଜପୁର ଟା ହଉଛି ବିରଜା ବିରଜା କ୍ଷେତ୍ର ଜାଣିନ କି? ମା ବିରଜାଙ୍କ କ୍ଷେତ୍ର ହେଉଛି ଯାଜପୁର।
ହୁଁ ହୁଁ।
ଆମ ଚଣ୍ଡିଖୋଲ କଣ ପାଇଁ ଫେମସ ଜାଣିଛୁ?
କଣ ପାଇଁ?
ପେଡ଼ା ପେଡ଼ା।
ଚଣ୍ଡିଖୋଲରେ ପେଡ଼ା ଫେମସ?
ହୁଁ ଚଣ୍ଡିଖୋଲ ପାଇଁ ପେଡ଼ା ଫେମସ୍ ବା। ଆବେ ଚଣ୍ଡିଖୋଲ ପାଇଁ ପେଡ଼ା ଫେମସ ନୁହେଁ ପେଡ଼ା ପାଇଁ ଚଣ୍ଡିଖୋଲ ଫେମସ୍।
ହଁ-ହଁ-ହଁ।
ହୁଁ ମୁଁ ମୁଁ ଓଲଟା କହିଥିଲ। ସେମିତି ସବୁ ଅଛି ସବୁ ଜାଗା। କଟକ ହଉଛି କଟକ ହଉଛି ଦହିବରା ପାଇଁ ଫେମସ୍।
ଆମ କୁଣ୍ଡଳୀ ଦହିବାର ଦଉଛି ଭଲ ଯିବ ଯିବା କୁଆଡ଼େ ଦେଖିବା। କଟକ ଆଡ଼େ ଦହିବରା ଦ କଟକ ଯାଇଥିଲି ହେଲା ଏବେ ଯାଇଥିଲି ବା। ଦୁଇ ଦୁଇ ବର୍ଷ ପୂର୍ବରୁ କଟକ ଯାଇ ଥିଲି ମାମୁଁ ରହୁଛନ୍ତି। ସେଠି ଗୋଟା ଗୋଟାଏ ପେଣ୍ଟ କେତେ କହନି?
କେତେ?
ଶହେ ଟଙ୍କା।
କଣ ଦହିବରା ଗୋଟେ ପ୍ଲେଟ ଶହେ ଟଙ୍କା?
ହଁ ଅଶୀ ଟଙ୍କା ନେଉଥିଲା ଶହେ ଟଙ୍କା କହୁଥିଲା ଅଶୀ ଟଙ୍କା ନେଲା ହେଲା କିନ୍ତୁ ଶହେ ଟଙ୍କା ଗୋଟେ ପ୍ଲେଟ।
ଆମେ ଏଇନା ଖାଇକି ଆଇଥିଲୁ ଏବେ ଖାଇକି ଆଇଥିଲୁ ପଚାଶ ଟଙ୍କା ନେଇଥିଲା।
ନାବେ ହାପ୍ ପ୍ଲେଟ୍ ହେଇଥିବା ଆମେ ଫୁଲ ପ୍ଲେଟ୍ ଖାଇକି ଆଇଥିଲୁ ନେଲା ଅଶୀ ଟଙ୍କା ଗୋଟା।
ଓହୋ ଫୁଲ୍ ପ୍ଲେଟ ରେ କେତେଟା ଦହିବରା ବରା ଦଉଛି କି?
କେତେଟା ଦଉଛି କଣ ମୋର ମନେ ଅଛି ମୁଁ ଯାଇଥିଲି ଦି ବର୍ଷ ତଳେ।
ଓ ସେବେ ଖାଇକି ଆସି ଆମେ ତ ଯାଇଥିଲୁ ଏଇ ଛ ଯାଇଥିଲୁ ପଚାଶ ଟଙ୍କାରେ ଖାଇଲୁ। ପାଞ୍ଚଟା ବରା ଦେଲା ତରକାରୀ ଫରକାରୀ ସଫିସି ବସ୍ ଷାଣ୍ଡକୁ ନା ନା।
ଆଉ?
ବସ୍ ଷାଣ୍ଡ ରୁ ଆହୁରି ଆଗକୁ ଦେଇଘର ପାଖ ଆମେ ଯାଇଥିଲୁ ନା ମନ୍ଦିର ପାଖକୁ ଖାଇବାକୁ। ମୋ ନା ମନ୍ଦିର ମୁ ମନ୍ଦିର ପାଖକୁ ଖାଇବାକୁ ମନ୍ଦିର ସିଆଡୁ ଯାଇଥିଲେ ଆମେ ବୁଲିବାକୁ। ସେଇଆଡେ ଭୋକ କଲା ଆମେ ବନ୍ଦରକୁ ବୁଲିକି ଆସି ସେଠି ଭୋକ କଲା ସେଇଠି ଆସି ଖାଇଲୁ।
ଓହୋ ଟ୍ରେନ ଲାଇନ ଯାଇଛୁ କି?
ହୁଁ ଜୟଗୁରୁ, ଏଇନା ତ ଟ୍ରେନ ଲାଇନରେ ଏଇନା ଓହ୍ଲେଇବାକୁ ଆଇଚୁ।
ଆଉ ଟ୍ରେନ୍ ଲାଇନ୍ ଟ୍ରେନ୍ ଫ୍ରେନ୍ ଆସିବେ ଦେଖିକି ଯାଇିବା କଥା ହେଉଥିବୁ ଆଉ
ହଁ ମୋ ଟ୍ରେନ୍ ଟ୍ରେନ ଆସିଲେ ଜଣା ପଡିିବନି।
ହୁଁ।
ଏନେ ଆସିଲେ ବାଡେଇଲେ ବାଡେଇବ ଆଉ କଣ।
ରଥଯାତ୍ରା ପରେ ଆଉ କିଏ ପର୍ବ ଅଛି କି?
ହୁଁ ଗଣେଶ ପୂଜା ଫଣି ଭୋଲମ ଏଇ ବର୍ଷ ତମେ ଯିବ
ହ ଆ ଠିକ ନାହିଁ ମୁଁ ଦେଖିବା କଣ ହଉଛି ମୁଁ ଇ୍ଛା ହେଲେ ଯିବି ନହେଲେଁ
ଭୋଲ ଆମଁ ସବୁ ଚାଲିଛଛି ତମ ଜୀିବନି ସେଥିରେ କଣ ଅଛି।
ତ ସବୁ ଯାଉଛ ଆଉ
ସବୁ ଯାଉଛି ସେଇଠି ମଜା ଆସିବ ନା ଭାଇ ଗେମ ଫେମ ଖେଳୁଚୁ ଯୋଉ ମଜା ସେଠି ଯାଇକି। ପହଞ୍ଚୁଛି ଚାଲିଛି ଆମର କଷ୍ଟ ଚାଲିଛି।
ଦଶ କିଲୋମିଟର ହେଲାଣି ଚାଲିବାକୁ ପଡିବ ନା ଦଶ କିଲୋମିଟର ନା।
ହଉ ଭାଇ ତାପରେ ଯଉ ମଜା ପାଇବା ଆମେ ଯ ରାତିରେ ଆରଥରକା। ଭଲ ଯାଇକି ଯୋଉ ରୁମ ରେ ରହିଲୁ ରାତି ପୁରା ସକାଳ ଯାଇକି ପୁରା ଗେମ୍ ଖେଳୁଛୁ
ଚାରି ଜଣ ନେଇଥିଲ।
ହୁଁ। ଆମେ ପୁରା କିଏ କିଏ ଅଣା ଖେଳୁଛୁ ଆମେ ମୁଁ ପ୍ରକାଶ ବିକାଶ। ବିଶାଲ ଜିତୁଆାଇ ବଣ୍ଟିଆାଇ ବାଦଲାଇ ହରିଶାଇ ଆକାଶ ସୌରା। ଟୁବୁନି ମୁଁ ଅନିଲ୍ ଭାଇ।
ମୁଁ ସେତରେ ସବୁ ଖେଳିଥିଲ ତମେ ନା।
ସବୁ ସବୁ। ପୁରା ଏକଥର ଖାଇ ଦେଇେଇକି ସବୁ ଗାଣ୍ଠି ପାରିକି ବସିଗଲୁ।
ହୁଁ।
ବସିଗଲୁ ତାପରେ ଏକଥରେ ଗେମ୍ ଖେଳିଲୁ ଆସିକି ଆଉ
ହଁ ଆମେ ଯାଇଥିଲୁ ଦିନେ ସିଲୁଆ ନେଇକି ଯାଇଥିଲା କଣ ତରକାରୀ ଫକାରୀ ସବୁ ନେଇକି ଯାଇଥିଲା। ତାଙ୍କ ସାଙ୍ଗେ ଆସେ ସାଙ୍ଗେ ଧରିକି ସବୁ ଦେଲେ ଖାଇଲୁ ଏଠିଆ ବିଶା ଦିଅନ୍ତି।
ଭୋଲମ କହଲେ ଭଲ ଲାଗେ ନହେଲେ ତମେ ଭୋଲାମ ନ ଦେ ଖାଲି ଗା ରେ ପଡା। ଗାଡିରେ ପଳା ସେଇଠି ରହିବ ଦେଖ ଆମେ ଗେମ୍ ଫେମ ଖେଳୁଛ ମଜା ଭାଇରେ
ନା ମୁଁ ଜିମିିବା ଦେଖିବା।
ଦେିକିଆ ଯିବ ନ ଯ ଭଲେ ସେମିତି ନହେଲେ ଗାଡିରେ ପଳେଇବ ବଣ୍ଟା ବନ୍ତି ପାଇଁ ଯୋଉ। ବଣ୍ଟା ବନ୍ତି ଯେମତି ନୋଷେଇରେ ସେତି ତମ ପଳେଇବ ଆଉ ସେଠି ବଣ୍ଟା ବଣ୍ିବାରେ ସାହାଯ୍ୟ କରିବ।
ହୁଁ ହୁଁ।
ଏତେବେଳେ ଯିବୁ ଏଥର ମଜା ହବ ଦେଖିବା ଆଉ
ହୁଁ।
ଆଉ ଭଲାମ ସରୁ ସରୁ ଫେଣି ଗଣେଶ ପୂଜା।
ଗଣେଶ ପୂଜା ତ ଆମର ଧୁମଧାମରେ ହବ ଗଣେଶ ପୂଜା ଆସୁ- ଖହଲେ ସେଇଟା ତ ଇଟା ଆଉ ଏ ଡ୍ରେସ ଫେସ କରିବା ପୂଜା ହବ ନା ଆଉ।
ହ ସବୁ। ଡ୍ରେସ କୋଡ ହୁଏ ଏ ବର୍ଷ କରିବେ ସବୁ ବର୍ଷ କରିବେ ଯାହାର ଇଚ୍ଛା ହବ ନେବ ଇଏ ଯୋଉ ଫାଷ୍ଟ ବର୍ଷ ଯୋଉ ଡ୍ରେସ କୋଡଟା ହେଇଥିଲା ଭାଇ ପୁରା ଏକ ନମ୍ବର ଡେସ କଥିଲା ସେଟା ଏପଯ୍ୟନ୍ତ ସେ ଡ୍ରେସ ପୁରା ଏତେ ଲାଟିଂ ଡ୍ରେସ ଟା। ଏପ ଅନ୍ତ ସେଠିରେସଛି।
ପପୁର୍ଣ୍ କରିଥିଲେ ଆଉ ଆଉ ସବୁ କେହି ଧ୍ୟାନ ଦେଲଣିି।
ସେଇ ବର୍ଷ ପୁରା ବଢିଆାନ ଡ୍ରେସ କୋଟାଇଥିଲା ମାନ ସେଇ ବର୍ଷ ବି ବଡ ଆକାରରେ ହେଇଥିଲା ଗଣେଶ ପୂଜାଟା। ସେଇଥିିନ ଡ୍ରେସ କୋଟା ଏକ ନମର ହେଇଥିଲା ପା।
ହୁଁ ହୁଁ।
ଭଲ ଲାଗୁଥିଲା ଡ୍ରେସ କୋଟଟା।
ହ? ଟେ ଅଛୁ ମୁଁ ଯାଇଥାନ୍ତି ନା ମୂର୍ତ୍ତି କ ସରିଲା ମୂର୍ତ୍ତି ଫୂର୍ତ୍ତି କିଣୁଛୁ ନା କେ ଗାଡିରେ ଆଇଛୁ ଚାର ଜଣ ଖଣ୍ଡେ ଘର ଲୋକ। ମୁଁ ଆଇଚି। ହେଲା
ହୁଁ ନେଇଆସ। ମୁଁ ବି ଭାବୁଛି ଆଣିବି ଯାଉଛି। ମୋର ଗୋଟା ଫଟୋ ଆଣିବାର ଅଛି। ଅ ଠାକୁରଙ୍କ ଗୋଟେ ଫଟୋ ମାରିବାର ଅଛି। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କର।
ଛୋଟ ବତ ଦେଖିଛୁ ନା ଆମର? ଗୁଲୁ ଆଉ ମାନ ସରିକା।
ହଁ ହଁ ମାନସ ଘରିକା ସବୁ ବନେଇଛ ବା ସେଟା।
ଲୁହାରେ।
ଓଲ୍ଡିଙ୍ଗ ଓଲଡି ମାରିକି ଯୋଉ ଲୁହ ଏଥରେ ତ?
ହଁ ଭଲ ହେଇନି?
ହୁଁ ଭଲ ଦେଖାଯାଉଛି, ପୁରା ଓରିଜିନାଲ ରଥ ଭଳିଆ ଦେଖାହାଉଛି।
ହଁ ପୁରା ସଜା ହଜି କରି, ପକାଶଭାଇ ସଜାଏ, ବିକାଶଭାଇ ସଜାଏ ଆମେ ସବୁ କରୁ।
ଅ ହ ହଉ ଆଉ କଟିବ ଆଉ ହଉ ରହୁଛି ଆଁ।
ହଉ ହଉ।